ହାଲୋ।
ହାଲୋ କଣ କରୁଛନ୍ତି?
ଏଇ ବସିଛୁ ଆଉ କଣ କରିବା।
ହୁଁ, ଖାଇସାଇଲେଣି?
ହଁ ଖାଇସାଇଲୁଣି।
ଆଉ ଦୀପାବଳି ଆପଣଙ୍କ ଗ୍ରାମରେ କି ପରି ପାଳନ କରାଯାଏ ନା କରାଯାଏ ନି?
ହଁ ସେମିତି ଦୀପାବଳି ତ ବାଣ ଫାଣ ଆଣିକି ଫୁଟଉ ଆଉ ଦୀପ ଜାଳୁ। କାଉଁରିଆ କାଠି ନିଆଁ ଲଗାଉ।
ବଡ଼ ବଡ଼ ଆଙ୍କୁ ବି ଡାକୁ ସେଦିନ। ଆଉ ବହୁତ ପ୍ରକାର ତ ବାଣ ଆଣି ଫୁଟଉ ସେଦିନ ଆଉ। ଆଉ ଘରକୁ ଲିଚୁ ରେ ବି ସଜଉ।
ତା ସଂସ୍କୃତିତା ତେବେ ଆପଣଙ୍କ ଗ୍ରାମରେ ହୁଏନି ତା ସଂସ୍କୃତି ଗୋଟେ ଅଛି।
ଉଁ
ସଂସ୍କୃତି।
କଣ ସେଟା?
ଦୀପାବଳି ଥିବ ମାନେ ଆମର। ଏଠି ଦିଦିନି ଆଗରୁ ଛୋଟ ଛୁଆ ମାନେ ଯେତିକି ଉତ୍ସବ ଥାଆନ୍ତି। ନିଜ ବାପ ମାନେ ଯିଏ ଘରର ଯାହା ବାପା ନାହାନ୍ତି ଯିଏ ଘରର ମୁଖିଆ। ସେ ସେତେ ଉତ୍ସ -ଉତ୍ସୁକ ଥାଆନ୍ତି। ସେଦିନ ସକାଳୁ ଉଠି କଇଁ ଫୁଲ ପାଇଁ ଯାଆନ୍ତି କଇଁ ଫୁଲ ତୋଳି ଆଣି। ଉଂ ଘରେ ରଖନ୍ତି। ଆଉ- ଦୁବ ଘାସ ଆଣି ରଖନ୍ତି ରଖିଲା ପରେ ହେଠୁ। ତାଙ୍କ ଘର କୁ ଗୋଟେ କଇଁ ଫୁଲରେ ଗୋଟେ ମାଳ କରାଯାଏ। ଯାହାର କଇଁ ଫୁଲ ବଳିଲା ସେଥିରେ ଗୋଟେ ମାଳ କରି। ତାଙ୍କ ଘରେ ରଖନ୍ତି ରଖାଗଲା ପରେ ହେଠୁ ତାଙ୍କର। ଓ ପୁଣି କଣ କରାଯାଏ କହିଲେ ଏ ସେଦିନ। ଗୋଟେ ହୁଏ ନନା ଆସି ଘରେ ପୂଜା କରନ୍ତି। ଯେ ପୂର୍ବ ପୁରୁଷଙ୍କୁ ଡାକନ୍ତି। ପିଣ୍ଡ ବସାନ୍ତି ତାପରେ ଏଇଠୁ ନନା ଆସନ୍ତି ଡାକନ୍ତି- ପିଣ୍ଡ ପିଣ୍ଡ ବସେଇକି। ଛଅଟା ଜାଗାରେ ଛଅ ଜଣ ଡାକି ତାକୁ ନେଇ ସମାଧି ଜେଜେବାପାଙ୍କ ସମାଧି ପାଖରେ ନେଇକି ଧୂପ କଦଳୀ କ୍ଷୀର ର ରଖାଯାଏ। ତାପରେ ସେଠୁ ର ସେଠୁ ତାପରେ ଆସୁ ଆସିଲା ପରେ ଏ କେହି ଖାଇନଥିବେ ତାପରେ ହେଠୁ ଘରର ବଡ଼ ବୋଉ ଯେତେ ଥରକ କଣ କୋଉ ଟେ କାମ କରିବ ଲୁଗା ଚେଞ୍ଜ କରିକି ଏ ଯ ଲୁଗାକୁ ବଦଳାଇ ସେ କାମଟି କରି ମାନେ ଉଁ ଧର କୌଣସି ଖାଇବା ଦେଲେ ଖାଇବା ଦେଲେ ଖାଇବା ଚୁଡ଼ା କଦଳୀ ଖାଇ
ହୁଁ।
ଆଉ ତାପରେ କଣ ଭାତ ବସାଯାଏ ଅରୁଆ ଭାତ ବସାଯାଏ ଏବଂ ଡାଲମା ବସାଯାଏ ପ୍ରଥମେ ପୂର୍ବପୁରୁଷମାନଙ୍କୁ ଦିଆଯାଏ। ତାପରେ ଖାଆନ୍ତି ଖାଇବା ପରେ କାଉଁରିଆ ବାପା ଆସି ଯାଏ ଏ ଭିଡୁ କାଉଁରିଆ ପିଟି ସାରିଲା ପରେ ଏ ରାତି କି ପରି ହବ ପାଂସ୍ଟା ଗୋଟିଏ ବେଳୁ ଯାଇକି ଆମ ପାଖ ଏକ ଗ୍ରାମରୁ ବାଣ ଧରି ଆସୁ। ବାଣ ଆଣି ରଖିଥାଉ ତାପରେ ଏଠୁ କାଉଁରିଆ କାଠି ଗୋଟେ ଗୀତ ଅଛି।
ହୁଁ ହୁଁ।
ତାପରେ ଏଠୁ ଜ କାଉଁରିଆ କାଠିକୁ ଜଳାଯାଏ ଜଳାଗଲା ପରେ ଏ କାଉଁରିଆ କାଠିକୁ ଆ ବଡ଼ ବଡୁଆ ଅନ୍ଧାରରେ ଆସି ଆଲୁଅରେ ଯା ଗୋଟେ ଗୀତ ତାକୁ ଏମିତି ବୋଲାଯାଏ। ତା ଦ୍ଵାରା ଯୋଉ ପୂର୍ବପୁରୁଷମାନେ ଆସୁଛନ୍ତି ସେ ଯାଆନ୍ତି। ତାପରେ ସେଠୁ ଆମେ ବାଣ ଫୁଟେଇଥାଉ ବାଣ ଫୁଟେଇ ସ ସାଇଲା ପରେ ଆମେ ବାଣ ଫୁଟାଇ ସାରି ଭୋଜନ ଅର୍ପଣ କରି ଶୋଇଥାଉ।
ହୁଁ।
ଦୀପାବଳି ଦିନ ବି ଗାଳୀ ପୂଜା କରାଯାଏ।
ହଁ।
ଆପଣଙ୍କ ଗ୍ରାମରେ କିପରି ଦୀପବଳି ନା ହୁଏ କୁହନ୍ତୁ।
ହଁ ଏଭଳି ବି ହୁଏ।
ଆଉ ପ୍ରଥମାଷ୍ଟମୀ।
ପ୍ରଥମାଷ୍ଟମୀ ତ ସେମିତିରେ କୃଷ୍ଣଙ୍କ ଜନ୍ମଦିନ।
ପ୍ରଥମାଷ୍ଟମୀ
ପ୍ରଥମାଷ୍ଟମୀ ମତେ ଜନ୍ମାଷ୍ଟମୀ ଶୁଭିଲା।
ପ୍ରଥମ ଅଷ୍ଟମୀ କିପରି ପାଳନ କରାଯାଏ ଆପଣଙ୍କ ଗ୍ରାମରେ। କୁହାଯାଏ ବଡ଼ ଭାଇ ଭଉଣୀ ମାନଙ୍କର ଏକ ଇଏ ଏକ ପର୍ବ।
ହୁଁ।
ବଡ ଭାଇ ଭଉଣୀ ମାନେ ସକାଳୁ ଉଠି ଗାଧୁଆ ପାାଧୁଆ ସାରି ଉଁ ଦୁ ଗାଧୁଆ ପାଧୁଆ ସାରି ଉଁ ତୁ ନୂଆ ଡ୍ରେସ୍ ପିନ୍ଧି ଖା ପିଅ କରି ବୁଲନ୍ତି ଆଉ ଘରର ଟା ସେଦିନ ପୂଜା କରନ୍ତି ପୂଜା ପାଠ କରନ୍ତି ଆମ ଅଞ୍ଚଳରେ। କିପରି ପାଳନ କରାଯାଏ।
ହଁ।
ଆଉ ଦେବସ୍ଥାନ ପୂର୍ଣ୍ଣିମା ଏବେ ତ ଆସୁଅଛି ଦେବସ୍ଥାନ ପୂର୍ଣ୍ଣିମା।
ହଁ ଆସୁଛି ତ।
ଠାକୁର ଦେବସ୍ଥାନ ପୂର୍ଣ୍ଣିମା ଏକ ନିୟମ ଅଛି ଜଗନ୍ନାଥ ଠାକୁର ଗାଧାନ୍ତି ଶହେ ଆଠେ ସ୍ୱର୍ଣ୍ଣ ଅ କଣ୍ଟେ କୁହାଯାଏ ତ ଗରାରେ ସ୍ୱର୍ଣ୍ଣ ଗରାରେ ସ୍ୱର୍ଣ୍ଣ ଗରାରେ ଗାଧାନ୍ତି ଶହେ ଆଠ ପାଣି
ହଁ।
ଶହେ ଆଠ ପାଣିରେ ଗାଧାନ୍ତି ତାଙ୍କୁ ଜର ହୁଏ ତାଙ୍କୁ ଯେବେ ଜର ହୁଏ ବିଶ୍ଵ ସାରା ଆ ମୁତ ଜାଣିିନେଇଁ କିନ୍ତୁ ଆମ ଓ ଭାରତ ସାରା ବର୍ଷା ହୁଏ ସେଦିନ।
ହଁ।
ବର୍ଷା ହୁଏ ତାପରେ ଏଠୁ ଠାକୁରଙ୍କୁ ଜର ଧରିଲେ ବର୍ଷା ହୁଏ। ଜର ଯେପର୍ଯ୍ୟନ୍ତ ତାଙ୍କୁ ମାନେ ନକମି ଛି ସେ ପନ୍ତ ବର୍ଷା ଛାଡ଼େ ନାହିଁ। ଆଉ ସେଦିନ ବହୁତ ବର୍ଷା ହୁଏ ଦେବସ୍ନାନ ପୂର୍ଣ୍ଣିମାମାନେ ବହୁତ୍ ଜଣଙ୍କର ଜନ୍ମଦିନ ପଡେ। ଦେବ ସ୍ନାନ ପୂର୍ଣ୍ଣିମା ଦିନ ଯେ ଜନ୍ମ ହୋଇଛି ସେ ନିଜକୁ ଭାଗ୍ୟ ବାନ ମନେକରେ ଆଉ ଲକ୍ ଭାଗ୍ୟବାନ ବୋଲି ମାନାଯାଏ ଠାକୁରଙ୍କର ଷ୍ଟାନ ସେ ଦିନ କରାଯାଏ ଠାକୁରଙ୍କ ଜନ୍ମ ଦିନ। ସେଠି ଦେବସ୍ତ୍ନାପୂର୍ଣୀମା। ଦେବସ୍ଥାନ ପୂର୍ଣ୍ଣିମା ଜଗନ୍ନାଥ ପୁରୀ ପାଳନ କରାଯାଏ ଧୁମ୍ ଧାମରେ।
ହଁ।
ରଥଯାତ୍ରା ବି ପୁରୀ। ସେ ଲ କୋଟି ଲକ୍ଷ ଲକ୍ଷ ନୁହେଁ ତ କୋଟି କୋଟି ଲୋକ ଯାଆନ୍ତି ସେଠି ଦେଖିବା ପାଇଁ।
ହଁ।
ତା ପରେ ଆପଣଙ୍କ ଅଞ୍ଚଳରେ କିପରି ଦେବସ୍ଥାନ ପୂର୍ଣ୍ଣିମାପାଳନ କରାଯାଏ?
ଆମ ଅଞ୍ଚଳରେ ବି ତ ଠିକ ସେମିତି ଠାକୁ
ଜଗନ୍ନାଥ ମନ୍ଦିର ଆପଣଙ୍କ ଅଞ୍ଚଳରେ ଅଛି?
ଜଗନ୍ନାଥ ମନ୍ଦିର ଆମ ଅଞ୍ଚଳରେ ନୁହେଁ ଆମ ଗାଁଠୁ କିଛି ଦୂରରେ ଅଛି। ପଡ଼ିସା ଗାଁ।
କିପଳି ପାଳନ କରାଯାଏ?
ହଁ ସେଠି ଆମେ ଯାହା ଦେଖୁ ସେତିକି ତ କହିବାକୁ ଗଲେ ଠାକୁରଙ୍କ ତ ସ୍ନାନ ପୂର୍ଣ୍ଣିମା ତ ଆମେ ଦେଖିନୁ, ଦେଖି ପାରୁନୁ ହେଠି। ଯାହା ଖାଲି ରଥଯାତ୍ରା ଟାଇମ ରେ ହିଁ ଆମେ ଦେଖୁ। ହୁଁ।
ଆଉ, କଣ କୁହନ୍ତୁ। କୋଉ, କୋଉ, ପର୍ବ ପାଳନ ଆପଣଙ୍କ ଗ୍ରାମରେ କରାଯାଏ?
କଣ?
ଆମେ ଓଡ଼ିଆ, ଆମର ଗୋଟିଏ ବର୍ଷରେ ତେର ପର୍ବ, ବାର ମାସରେ ତେର ପର୍ବ ପାଳନ କରାଯାଏ, କୋଉ ଆପଣଙ୍କ ଗ୍ରାମରେ କୋଉ ପର୍ବଟା ମାନେ ପ୍ରସିଦ୍ଧ?
ପର୍ବ।
ହଁ।
ଗଣେଶ ପୂଜା।
ଗଣେଶ ପୂଜା କିପରି ପାଳନ କରାଯାଏ?
ହଁ, ସେଦିନ ସକାଳୁ ସକାଳୁ ଗଣେଶ ପୂଜା ଥିବ, ମାସେ ପୂର୍ବରୁ ତ ମେଢ଼ ପାଇଁ ମାଟି ଫାଟି ଆଣୁ।
ଆଉ ତାଙ୍କୁ ମିସ୍ତ୍ରୀ ତିଆରି କରେ, ଆଉ ତାପରେ ତ ପିଲାମାନେ ଚାନ୍ଦା ଆଦାୟ କରିକି ଟେଣ୍ଟ କପଡ଼ା ବାଡ଼େଇକି, ଠାକୁରଙ୍କ ସଜା ସଜି କାମ ଆରମ୍ଭ ହୋଇଯାଏ। ପୂଜା ପୂର୍ବ ଦିନ ଆଉ ତାପରେ ପୂଜା ପର୍ବାଣୀ, ପୂଜାରେ ତ ସେମିତି ଭୋଗରାଗ ଯେମିତି କିଣାକୁଣି ହେଇକି ଠାକୁରଙ୍କୁ ପୂଜା କରାଯାଏ, ଆଉ ସେଦିନ ତ, ନୂଆ ଡ୍ରେସ୍ ବି ଆଣି ପିନ୍ଧିଥାଉ। ଆଉ ଆମର ପୂଜା ସରିଲା ପରେ ଭୋଗ ଯାଇ ବାଣ୍ଟୁ ଗାଁ ବୁଲି, ବୁଲି। ଆଉ, ତାପରେ ଆମର ସେଇଠୁ ଦୁଇ ଚାରି ଦିନି ଖଣ୍ଡେ, ଦୁଇ, ଚାରି ଦିନି ନୁହଁ ତ, ଦଶ ଦିନ ଖଣ୍ଡେ ଆମେ ରଖୁ। ଠାକୁରଙ୍କୁ ବିସର୍ଜନ ନ ଦେଇ, ତାପରେ ଦଶ ଦିନ ପରେ ଯାଇକି ବିସର୍ଜନ କରିବୁ, ଠାକୁରଙ୍କୁ।
ଆଉ ବିସର୍ଜନ ଦିନ ହିଁ ଡିଜେ ଆସିଥାଏ ଆମ ଗାଁକୁ।
ବକ୍ସ, ବକ୍ସ ମାନେ ମାଇକି ଆସିଥାଏ। ବଡ଼ ଲୋଡ଼୍ ହୋଇକି ମାନେ
ନା, ନା ଓନ୍ ଡିଜେ, ଡିଜେ, ବକ୍ସ, ଡିଜେ
ହଁ, ଆସିଥାଏ।
ହଁ।
ଆମ ଗ୍ରାମରେ ବି ସେପରି, ଚାରି ଜାଗାରେ ମେଡ଼ ହୋଓଯାଏ। କ୍ଲବ୍ ବାଇଜ୍ କରାଯାଏ।
ହଁ।
ତାପରେ, ଆମର ମାସେ ଆଗରୁ ମାଟି ଆଣି, ତାକୁ ଚକଟି ଠାକୁରଙ୍କର ଏକ ମାଟିଆ କରାଯାଏ, ଏକ ମାଟିଆ ପରେ ପୁଣି ଦୁଇ ମାଟିଆ କରାଯାଏ। ଦୋ ମାଟିଆ କରି ସାରିବା ପରେ ତାଙ୍କୁ ଗୋଟେ କପଡ଼ା ମଡ଼ାଯାଏ ଠାକୁରଙ୍କ ଉପରେ, ତାକୁ ତାପରେ ଘଷନ୍ତି। କପଡ଼ାକୁ ତା ଭିତରେ ଲାଗି, କପଡ଼ା ନଫାଟୁବୋଲି ତାପରେଠୁ, ତା କଲର ଗୋଟେ ରାତି ପୂର୍ବରୁ, କଲର କରାଯାଏ। କଲର୍ କରେଇଲା ପରେ ସେଠୁ ଚାଲିଥାଏ, ଗଣେଶ ପୂଜା ତା ପରଦିନ ଗଣେଶ ପୂଜା ଦିନ ଯୋଉମାନେ ପାଠ ପଢୁଛନ୍ତି, ସେ କିଛି ପୁଷ୍ପାଞ୍ଜଳି ନଦେଲା ପଯ୍ୟନ୍ତ କିଛି ଖାଆନ୍ତି ନାହିଁ। ଭଗବାନ ତାଙ୍କ ପାଠ ନେଇଯିବ। ସେଦିନ ବି କିଛି ପଢ଼ନ୍ତି ନାହିଁ, ଯେପର୍ଯ୍ୟନ୍ତ ବିସର୍ଜନ ହେ ନ ଦିଆଯାଇଛି ସେପର୍ଯ୍ୟନ୍ତ କିଛି ପଢ଼ନ୍ତି ନାହିଁ ଠାକୁରଙ୍କଦାମ ପାଠ ଆଉ ହେବନି ତାମର କେବେ ପାଠ ତାପରେ ଏଇଠୁ ମୁଁ ସକାଳୁ ଉଠିକି ପୁଷ୍ପ ତୋଳି- ଠାକୁରଙ୍କ ପାଖରେ ରଖନ୍ତି ରଖାଯାଏ। ଏକ ଘ-ଏକ ଘଣ୍ଟା ଧରି ଠାକୁରଙ୍କ ପୂଜା ଚାଲିଥାଏ। ବାର ଘଟିକା ଅ ଏକ ଘଟିକା ଦୁଇ ଘଟିକା ତିନି ଘଟିକା ବାଜିଥାଏ। ଏବଂ ଆସିକି ଘରେ ପିଠାପଣା ଖାଇ ପୁଣି ସେ ଏଇଠି ଯାଇକି ମାଇକି ବଜାଇ ଆନନ୍ଦ ଆଚାର ବସିଥାଉ। ବସି ରହିଲା ବେଳେ ହୁ ପୁଣି ଏଗାର ଦିନ ରଖାଯାଏ ଠାକୁରଙ୍କୁ ଏଗାର ଦିନ ପରେ ବିସର୍ଜନ କରାଯାଏ ବିସର୍ଜନ କରାଯାଇକି ରାତିରେ ମେଲଣ କରାଯାଏ ଗ୍ରାମ ସାଳା ମେଲଣ କରାଯାଇକି ଠାକୁରଙ୍କର ନଦୀରେ ଭସାଇ ଦିଆଯାଇଥାଏ। ଚାରି ଜାଗାରେ ହୋଇଥାଏ ବହୁତ ବଡ଼ ବଡ଼ ମେଲଣ ହୁଏ ଆମ ଗ୍ରାମରେ ଗ ଯଦି ମାନେ ପ୍ରସିଦ୍ଧ ଆମ ବ୍ରାହ୍ମଣ ଆମ ଗ୍ରାମରେକ କଣ ମାନେ କଣ ଗୋଟେ ପ୍ରତିଯୋଗିତା ଏ କିଏ କାହାର ମେଲନଟି ଭଲ ସେଇଭଳି ମେଲଣ କରାଯାଏ ମେଲଣ ଯାହାର ଭଲ ତାକୁ ପ୍ରଥମ ସ୍ଥାନ ଦିଆଯାଏ ଆଉ ସେ ପ୍ରଥମେ ମେଢ ନେଇ ଗ୍ରାମ ସାରା ଭ୍ରମଣ କରିଥାଏ ଆମର ଏକ ସୁନ୍ଦର ବ ପଡିଆ ଅଛି ସେ ମଧ୍ୟରେ କରାଯାଏ। ଆଉ ଆପଣଙ୍କର କଣ କାମ ଥିବ ଯାଆନ୍ତୁ, ମୁଁ ବି ରଖୁଛି, ମୁଁ ଆଜି ଖାଇବି।
ଖୁଛି ହଉ।
ଆଜ୍ଞା।